ହ
ହ୍ୟାଲୋ
ହଁ ହଁ ମ୍ୟାଡ଼ାମ
କଣ କରୁଛନ୍ତି?
ଅଁ ମୁଁ ଏବେ ବସିଛି ଆପଣ କଣ କରୁଛନ୍ତି?
ଏମିତି ଖରାଦିନ ତ ଘରେ ଗରମ ହଉଚି ତ ଛାତରେ ଟିକେ ପବନ ହଉଛି ତ ଛାତ ଉପରେ ବସିଛି ଆଉ
ହଁ ହଁ
ଖାଇଛନି କି ନାଇଁ
ହଁ ଖାଇଛି ଆପଣ ଖାଇଛନ୍ତି।
ହଁ ମୁଁ ଖାଇଛି ତ ଆମେ ଆମ ଟପିକ ଉପରକୁ ଯିବା।
ହଁ
ତ ଆଜି ଆମେ କଥା ହବା ଆମ ଦୈନନ୍ଦିନ ଜୀବନରେ ଆମେ କଣ କଣ କାର୍ଯ୍ୟ କରୁଛେ। ତ ସେଇ ଉପରେ କଥା ହବା ତ ତମେ ଦୈନନ୍ଦିନ ଜୀବନରେ ତମେ କଣ କଣ କରୁଛ ସେ ବିଷୟରେ ଟିକେ କୁହ?
ହ ଦେଖିବାକୁ ଗଲେ ଆମ ତ ଡେଲି ଲାଇଫରେ ଆମେ ପ୍ରତ୍ୟେକ ଦିନ ମାନେ ପ୍ରତି ଦିନ ସବୁ ପ୍ରକାର କାମ କରୁଚେ। ଅ ସକାଳୁ ଉଠିଲେ ରାତି ଯାଏଁ। ତ କହିବାକୁ ଗଲେ ସକାଳୁ ଫାଷ୍ଟେ ଆମେ ଉଠୁଚେ ତାପରେ ମୁଁ ଉଠିଲା ପରେ ମୁଁ ମୋର ମାନେ ସ୍ନାନ କରି ମାନେ ସବ୍ ଗାଧେଇକି ଆସେ। ଆମ ସବୁ କାମ ସାରିଦିଏ। ମାନେ ତାପରେ କୋଚିଂ କରେ। କୋଚିଂ ସରିଲା ପରେ ମୁଁ ଆ ଟିକିଏ ଖାଇବି ଖାଇକିରି ମୁଁ ଟିକିଏ ଫୋନ୍ ସ୍ପୋଲ୍ କରିବି ତାପରେ
ତ ନିଜର କୋଚିଂ ଅଛି?
ହଁ ନିଜର କୋଚଂ ଅଛି।
କୋଉ କୋଉ ପିଲା ମାନଙ୍କୁ ପଢଉଚନ୍ତି?
ମୁଁ କ୍ଲାସ୍ ୱାନ୍ ଟୁ କ୍ଲାସ୍ ନାଇନ୍।
ତ କୋଚିଂ ରେ ପିଲାମାନଙ୍କ ସହ ଆଚ୍ଛା। କୋଚିଂ ରେ ପିଲାମାନଙ୍କ ସହ ଅଧିକ ଟାଇମ୍ ତ ରହୁଥିବେ?
ହଁ। ମୋର ମାନେ ଦିନଟା ପଳାଏ ମାନେ ଅଧିକ ମାନେ କୋଚିଂରେ ହିଁ ପଳାଏ।
ପିଲାମାନଙ୍କ ସହ ପଳାଏ ପାଠ ପଢିବାରେ।
ହଁ ତାଙ୍କ ସହିତ ପାଠ ପଢ଼ିବା ମଜାମସ୍ତି କରିବା। ତାପରେ ଛୋଟ ଛୋଟ ପିଲାଙ୍କୁ ଗାଇଡ଼ କରିବା ଏଇ ସବୁ
ଆଛା ତ ଆପଣଙ୍କୁ ବହୁତ୍ ଛୋଟ ବେବି ବହୁତ୍ ପସନ୍ଦ ତାହେଲେ
ହଁ। ମତେ ମାନେ ଛୋଟ ପିଲା ଛୋଟ ପିଲା ଯେତିକି ପ ପସନ୍ଦ ନାହିଁ। ମାନେ ମତେ ମୋର ଅ କୋଚିଙ୍ଗ ରେ ଯେତିକି ଷ୍ଟୁଡେଣ୍ଟ ଅ ଯଦିମତେ ସମସ୍ତେ ପସନ୍ଦ।
ଆଚ୍ଛା ଆପଣ ନିଜ ଯୋଉମାନେ ପଢଉଚନ୍ତି ଷ୍ଟୁଡେଣ୍ଟ ମାନଙ୍କୁ ତ ବେଶୀ ଭଲ ପାଉଚନ୍ତି ସେମାନଙ୍କୁ।
ହଁ ମୁଁ ଏବେ କୋଚିଂ କରିବା ମାନେ ସାତ ବର୍ଷ ଯେହେତୁ ହେଇଗଲାଣି। ମାନେ ସେଇ ପିଲାମାନେ ବି ପ୍ଲସ ଟୁ ମାନେ ଇଅର ପାସିଂ କରିକି ପଳେଇଲେଣି ନା ସେମାନେ ବି ମତେ ହେଲ୍ପ କରନ୍ତି। ଆସନ୍ତି କେବେ କେବେ ଯଦି ମୋର ଯଦି କୋଚିଂ ପିଲା ଅଧିକ ହେଇଯାଆନ୍ତି। ସେମାନେ ଆସନ୍ତି ନୋଟ୍ ଡାକନ୍ତି। ସେମାନେ ବି ମତେ ବହୁତ ରେସ୍ପେକ୍ଟ ଦିଅନ୍ତି।
ତ କେବେ ଯଦି କାମ ପ୍ରେସର ମାନେ କୋଚିଂ ପିଲା ଅଧିକ ହେଇଯାଆନ୍ତି ବା ତମର କାମ ପ୍ରେସର ଅଧିକ ବଢିଯାଏ ତ ତମ ପୁରୁଣା ଷ୍ଟୁଡେଣ୍ଟ ମାନେ ଆସି ତମକୁ ହେଲ୍ପ କରିଦିଅନ୍ତି?
ହଁ ତାଙ୍କୁ ମୁଁ ଡାକେ ତାଙ୍କେ ଆସିକି ମାନେ ନୋଟ ବଗେରେ ଏ ସବୁ ଡାକି ଦିଅନ୍ତି।
ତାହେଲେ ମାନେ ଆପଣଙ୍କ ଷ୍ଟୁଡେଣ୍ଟ ମାନେ ଆପଣଙ୍କର ବହୁତ୍ ରେସ୍ପେକ୍ଟ କରନ୍ତି ତ ସେଥିପାଇଁ ଆସଚନ୍ତି ମ। ନହେଲେ ଆଜିକାଲିକା ଷ୍ଟୁଡେଣ୍ଟ ମାନେ ଟିଚର ମାନଙ୍କୁ ଦେଖିଲେ କେତେକା କେତେଟା ଯୋଉ ମାନେ ଷ୍ଟୁଡେଣ୍ଟ ଏମିତି ଅଛନ୍ତି। ଯୋଉମାନେ କି ପାଞ୍ଚ ବର୍ଷ ରୁ ଦଶ ବର୍ଷ ପନ୍ଦର ବର୍ଷ ହେଲେ ମଧ୍ୟ ଯୋଉଠି ମଧ୍ୟ ସେମାନଙ୍କ ଟିଚରଙ୍କୁ ଦେଖିଲେ ଅ ଠିଆ ହେଇକି ନମସ୍କାର କରୁଚନ୍ତି ବା ତାଙ୍କୁ ଭଲ ମନ୍ଦ ପଚାରୁଚନ୍ତି କିନ୍ତୁ
ହଁ ଆହୁରି ଗୋଟେ ଇଟ୍ରେଷ୍ଟିଙ୍ଗ କଥା ହୋଉ ଚି କଣ ନା ମାନେ ପିଲାମାନେ ବାହାରେ ଦେଖିଲେ ମତେ ମାନେ ପିଲାମାନେ ଏ ତେ ବଡ ହେଇଗଲେଣି ନା ପ୍ଲସ୍ ଟୁ ପାସ୍ କରିଦେଲେଣି ତ ମୋର ବି ଯେତବଳେ ମାନେ ମୁଁ ପ୍ଲସ ଟୁ କରିଥିଲି ସେତବଳେ ମୁଁ ମୋ କୋଚିଂ ଟା ଷ୍ଟାର୍ଟ କରିଥିଲି ସେତେବେଳେ ସେଇ ପିଲାମାନେ ମାନେ ଛୋଟ ଛୋଟ ହେଇଥିଲେ। ତ ମୋ ଠୁ ଦି ବର୍ଷ ଯୋଉମାନେ ଜୁନିୟର ଅଛନ୍ତି ସେମାନଙ୍କୁ ବି ମୁଁ ପାଠ ପଢେଇଚି। ଅ ତ ସେମାନଙ୍କୁ ମୁଁ ଯେତେବେଳେ ଦେଖେ ସେମାନେ କଣ କରନ୍ତି ପୁଅମାନେ ମାନେ ପ୍ରାୟତଃ ମାନେ ଡ୍ରାଇଭିଂ ସ୍ପିଡ କର ଖନ୍ତି ମତେ ଯେତେବେଳେ ଦେଖି ଦିଅନ୍ତି। ନା ଆମ ଦିଦି ମାନେ ରେସ୍ପେକ୍ଟ ଦେଇକି ସେମାନେ କଣ କରିଦିଅନ୍ତି ସ୍ଲୋ କରିଦିଅନ୍ତି। ଆଉ ଡରନ୍ତିନି ତ ଏଇଟା ମତେ ଦେଖିଲେ ବହୁତ ଖୁସି ଲାଗେ। ଆଉ ବାହାରେ ମାନେ ସମସ୍ତେ ମାନେ ପିଲାମାନେ ପଢିବା ପିଲାମାନେ ମୋ ପା କି ଯୋଉମାନେ ପଢୁଚନ୍ତି ସେମାନେ ଯେତିକି ରେସପେକ୍ଟ କରୁଚନ୍ତି। ତା ଠୁ ଅଧିକ ମାନେ ବାହାର ପିଲାମାନେ ବି ବହୁତ ରେସପେକ୍ଟ କରୁଚନ୍ତି। ମାନେ ମୋ କଥା ବି ଶୁଣୁଚନ୍ତି ମତେ ବି ଡରୁଚନ୍ତି। ଏହି ଟାଇପିର ଆଉ।
ଆ। ମାନେ ଲାଇଫରେ ସବୁଠୁ ଇମ୍ପୋଟାଣ୍ଟ ଯଦି କିଏ ମାନେ ତମୁକୁ ସମ୍ମାନ ଦଉଚି। ତ ସେଇଟା ହିଁ ବହୁତ ଖୁସି ଲାଗେ କି କେହି ଜଣେ କାରଣ ସମ୍ମାନ ଗୋଟେ ଏମିତି ଜିନିଷ ଯୋଉଟା କେବଳ ଟିଚର ମାନଙ୍କୁ ମିଳିଥାଏ ଯୋଉମାନେ ଆମକୁ ଶିି କ୍ଷା ଦେଇଥାନ୍ତି ତ ସେଇ ଜିନିଷ ଟା ଆପଣଙ୍କୁ ମିଳୁଚି ତ ଆପଣ ବହୁତ ଭାଗ୍ୟବାନ୍। କାରଣ ଏମିତି ମାନେ ସବୁ ତ ମିଳିଯାଏ ଜୀବନରେ। ମାନେ ଆମେ ଚାହିଁଲେ ଟଙ୍କା ଇନକମ୍ କରିପାରିବା। କିନ୍ତୁ ଯଦି ଆମ ସମ୍ମାନ ଆଉ ଇଜ୍ଜତ ଏସବୁ ଆମକୁ ନିଜେ ବହୁତ କଷ୍ଟ କରି କମେଇବାକୁ ପଡିଥାଏ। ଯୋଉଟା ସମସ୍ତେ କମେଇ ପାରନ୍ତିନି ଆପଣ ବହୁତ ଭାଗ୍ୟବାନ କି ଆପଣ
ନାଇଁ ଭାଗ୍ୟବାନ ତ ମୁଁ ଭାଗ୍ୟବାନ ତ କହିପାରିବିନି। କାରଣ ଯ ଯାହା ବି ମୁଁ ଆଜି ବି କରିଚି ତ ମୁଁ ମୁଁ କୋଚିଂ ପିଲାଙ୍କ ପାଇଁ ହିଁ କରିଚି। ମାନେ ତାଙ୍କ ପାଇଁ ବି ମୁଁ ଆଗକୁ ଯାଇଚି।
ତ ସେଇଟା ହିଁ କହୁଚି ତ ଆପଣମାନେ ଯଦି କୋଚିଂ ପିଲା ଆପଣଙ୍କୁ ସପୋର୍ଟ କରିନଥାନ୍ତେ ତ ଆପଣ ଏତେ ପିଲାଙ୍କୁ କୋଚିଂ କରିପାରିନଥାନ୍ତେ ତ ସେମାନଙ୍କ ସପୋର୍ଟ ଦ୍ୱାରା ହିଁ ଆ ଆପଣ ଆଜି ଏଇ ଜାଗାରେ ପହଞ୍ଚିଚନ୍ତି ତା ସହିତ ଆପଣଙ୍କୁ କେତେ ଜଣ କେତେ ଭଲ ପାଉଚନ୍ତି। ଆପଣଙ୍କୁ ରେସପେକ୍ଟ ମଧ୍ୟ ଦଉଛନ୍ତି ତ ୟା ଠୁ ଆଉ ଖୁସିର କଥା ତ ଆ ପାଇଁ କଣ ହେଇପାରେ।
ହଁ।
ଆଚ୍ଛା।
ତ ଆପଣ କଣ କରନ୍ତି?
ମୋର ଏବେ ପ୍ଲସ ଟୁ ଯେହେତୁ ସରିଚି ତ ଏବେ ପ୍ଲସ ଟୁ ପିଲାଙ୍କ ଫର୍ମ ଫିଲ ଅପ ଚାଲି ଚି ମାନେ ପ୍ଲସ ଟୁ ସ-ସରିଚି ଏବେ ତ ରିଜଲ୍ଟ ବାହାରିଲା ଜାଣିଥିବେ ଆପଣ। ତ ଏବେ ଖରା ହଉଚି ତା ସହିତ ଏବେ ପ୍ଲସ ଥ୍ରୀ ପିଲାଙ୍କର ଅ ଫର୍ମ ଥିଲା ବାହାରିଲାଣି ଫର୍ମ ଫିଲପ କରିନି କରିବି ବାକି ମୁଁ ସକାଳୁ ଉଠେ। ତ ସକାଳୁ ଉଠେ ଘରେ ଆମର ଛୋଟ ଫ୍ୟାମିଲି ବାବା ମୁଁ ବୋଉ ତ ମୁଁ ସକାଳୁ ଛଅଟାରୁ ଉଠେ। ଉଠେଇ ଘରର ବାସି କାମ ମାନେ ବାସନ ମାଜେ ତା ସହିତ ଘଦ୍ଵାର ଝାଡୁ କରେ। ତ ତାପରେ ଗାଧେଇ ଯାଏ ଗାଧେଇକି ଆସିକି ତାପରେ ଆମର ସୂର୍ଯ୍ୟ ଦେବତାଙ୍କୁ ପାଣି ଟେକେ।
ହଁ।
ତାପରେ ଅ ସୁୂର୍ଯ୍ୟ ଦେବତାକୁ ପାଣି ଟେକି ମୁଁ ମୋର ପୋଷାକ ପିନ୍ଧେ ମାନେ ଡ୍ରେସ୍ ଚେଞ୍ଜ କରେ ତାପରେ ମୋର ନିତ୍ୟ କମ ମାନେ ଆଉ ମୁଣ୍ଡ କୁଣ୍ଡା କୁଣ୍ଡି କରିସାରିବା ପରେ ସକାଳେ ଯାହା ବି ହେଲେ ବିସ୍କିଟ ନହେଲେ ପୁରୀଉପମା ଏ ସବୁ କିଛି ଖାଏ ତାପରେ ମୋବାଇଲ ଦେଖେ ତା ସହ ବୋଉଙ୍କୁ ଘର କାମରେ ଏବେ ତ ଯେହେତୁ କଲେଜ କୋଚିଂ କଆଡେ ଯିବା ନାହିଁ ତ ବୋଉ କ ଟିକେ ମୁଁ ରୋଷେଇ କରେନି କିନ୍ତୁ ବୋଉ କୁ ପରିବା କାଟା କାଟି କରିକି ଦିଏ ବାକି ରୋଷେଇ ସାମଗ୍ରୀ ସବୁ ଯୋଗାଇ ଦିଏ ବୋଉ ରୋଷେଇ କ କରନ୍ତି ବାକି ରୋଷେଇ ହବା ଭିତରେ ମୁଁ ମୁଁ ଏମିତି ମୋବାଇଲ ଦେଖେ ତା ସହିତ ଯେହେତୁ ଏବେ କୋଲେଜ କୋଚିଂ ବନ୍ଦ ଅଛି ତ ସାଙ୍ଗମାନାନଙ୍କ ସହିତ ଆଉ ଦେଖା ହେଇ ପାରୁନି। ତ କଲ୍ ଗ୍ରୁପ କଲ ମାଧ୍ୟମରେ ଆମେ ସେମାନଙ୍କ ସହିତ ଆମ ସମ୍ପର୍କକୁୁ ବଜାୟ ରଖୁ ମାନେ ସମ୍ପର୍କ ରଖୁ। ମାନେ ଅଧିକ ମାନେ ଖରା ବେଳ ଯେହେତୁ ଏବେ କୁଆଡେ ଯାଉନି ବି ଜାର ଲାଗେ ବି ଘରେ ବସି ବସି ତ ମୁଁ ମୋର ସାଙ୍ଗ ମାନଙ୍କ ସହିତ ତ କଥା ହୁଏ ସେତିକି ଭିତରେ ଘଣ୍ଟାଟେ ଅଧଘଣ୍ଟାଟେ ତ ଆପଣ ତ ଜାଣିଥିବେ ସାଙ୍ଗମାନଙ୍କ ସହିତ କଥା ହେଲେ ଘଣ୍ଟାଟେ ବି ପା ପାଞ୍ଚ ମିନିଟ ଲାଗେ ତ ଘଣ୍ଟାରେରେ ଅଧଘଣ୍ଟାରେ କଥା ହେଇ ସାରିଲା ପରେ ସେପଟେ ବୋଉ ରୋଷେଇ କରିଦିଅନ୍ତି। ଆମର ଘରେ ବୋହୁତ କମ ଲୋକ ଯେହେତୁ ଜଲଦି ଆମର ସବୁ ଖାଇବା ପିଇବା ହେଇ ଯାଇଥାଏ। ହ ବୋଉ ରୋଷେଇ କରିଦିଅନ୍ତିୁ। ହଁ ମୁଁ ଘରେ ଯେହେତୁ ଅଛି ରୋଷେଇରେ ହେଲ୍ପ କରିଦିଏ। ହୁଁ ପାଠ ପଢୁଛିି ଯେହେତୁ ଘରେ ରୋଷେଇ କରିବାକୁ ଦିଅନ୍ତୁନି କିନ୍ତୁ ପରିବା କା ଟା କାଟି ମାନେ ରୋଷେଇ ସାମଗ୍ରୀ ସବୁ ଯୋଗେଇଦ ବାକି ବୋଉ ରୋ
କିନ୍ତୁ ଆମକୁ ତ ସେତିକି ହିଁ ଆମକୁ ତ ସେତିକି ଭି ସୁଯୋଗ ମିଳେନି ମାନେ ଆସିଲା ସେ ସବୁ କାମ ସରିଯାଏ ନା? ମୁଁ ତ ମୋର କୋଚିଂରେ ଦିନ ପଳାଏ।
ହଁ ଯେହେତୁ ଆପଣ ଗୋଟେ କର୍ମ କରୁ କାମ କରୁଛନ୍ତି ତ ଆପଣଙ୍କୁ ସେଇଠୁ ଫ୍ରି ମିଳିଲେ ସିନା ଆପଣ ଘରେ ହେଲ୍ପ କରିବେ ଆମେ ଘରେ ବି ବସୁଛୁ। ମୋର ଯେବେ ପାଠ ପଢା ଥାଏ ଘରେ କିଛି କାମ କହନ୍ତିନି ବାକି ମୁଁ ଯେହେତୁ ଏବେ କୋକ ମାନେ ପାଠ ପଢିବାକୁ ଯାଉନି କଲେଜ କୋଚିଂ ବନ୍ଦ ଅଛି ତ ଘରେ ଟିକେ ହେଲ୍ପ କରିଦିଏ। ବାକି ସେତିକି ଭିତରେ ରୋଷେଇ ହେଇଯାଏ ଖାଇକି ଖରା ତ ହଉଛି କୁଆଡେ ଯିବାର ନାଇଁ। ଖାଇକି ଆରାମସେ ଘରେ ଶୋଉଛି ତ ଖରା ଖରାବେଳଟି ସାରା ଶୋଇଲା ପରେ ଉଠିକି ପୁଣି ଭାତ ଯାହା ଆମର ରୋଷେଇ ହେଇ ଥିବ ତାକୁ ଖାଉଛି ବାକି ଏମିତି ବୋ ମାନେ ଘର ସାଙ୍ଗରେ ବୋଉ ସାଙ୍ଗରେ ଟାଇମ ସ୍ପେଣ୍ଡ କଲା ପରେ ଖରା ବେଳେ ଟା ଟାଇମ୍ ପଳଉଛି ତାପରେ ବାକି ଉପରଳି ପୁଣି ଫ୍ରେଶ ହେଇ ଘର ଝାଡୁ ମାରି ତା ଘର ଝାଡୁ ମାରେ ତା ସହିତ ଉପରଳା ମୁଁ ଟିକେ ଗାୟତ୍ରୀ ମନ୍ତ୍ର ଜପ କରେ ଆ ହନୁମାନ ଚାଳିଶା ପଢେ। ମୁଁ ଟିକେ ଭଗବାନଙ୍କୁ ବେଶୀ ବିଶ୍ଵାସ କରେ ତ ସନ୍ଧ୍ୟା ବେଳେ ଘରେ ବୋଉ ଧୂପ ବୁଲାନ୍ତି। କିନ୍ତୁ ତା ମୁଁ ମୋର ହନୁମାନ ଚାଳିଶା ପଢେ। ମୁଁ ଗାୟତ୍ରୀ ମନ୍ତ୍ର ଜପ କରେ। ତା'ପରେ ମୁଁ କିଛି ସ୍ନାକ୍ସ ମାନେ, କିଛି ଅ ମାନେ କଣ କହନ୍ତି? ପକୋଡା, ଚଓମିନ ଏଇସବୁ କିଛି ଆଣି ଖାଏ। ବା କି ଏମିତି ସନ୍ଧ୍ୟା ଟାଇମ୍ ରେ ଛାତ ଉପରେ ବସେ। ଆଉ ବାକି ଛାତ୍ ତ ଉପରେ ଘରେ ଯେହେତୁ ଗରମ ହଉଛି, ମତେ ସନ୍ଧ୍ୟା ରାତିରେ ଛାତରେ ବସିବାକୁ ବହୁତ ଇଚ୍ଛା ଲାଗେ। କାରଣ ସନ୍ଧ୍ୟାରେ ଛାତରେ ବହୁତ ସୁନ୍ଦର ପବନ ହୋଇଥାଏ। ମାନେ ମନ ହାଲ୍ କା, ଲାଗେ ତ ଛାତ ଉପରେ, ମୁଁ ବହୁତ ଗଛ ମାନଙ୍କୁ ଭଲ ପାଏ। ତ ଛାତ ଉପରେ ଗଛ ମାନଙ୍କ ସହ ବସି ଗପେ। ମୋ ଦିନସାରା ଯାହାବି ହୁଏ। ହୁଁ, ଆ ମୁଁ ନହେଲେ ଜହ୍ନ ମାମୁଙ୍କ ସହିତ ମୋ ମନର କଥା କୁ ସେୟାର କରେ, ନହେଲେ ମୁଁ ଗଛ ମାନଙ୍କ ସହିତ ବସି ମୋ ମନର କଥା ସେୟାର କରେ। ତ
ହଁ।
ଟିକେ ଘଣ୍ଟାଟେ ଅଧଘଣ୍ଟାଟେ ଛାତ ଉପରେ ସ୍ପେଣ୍ଡ କଲା ପରେ ଆମର ଆଟ୍ଟା ଭିତରେ ଖାଇବା ଖାଇ ତ ଖାଇବା ଖାଇସାରିବା ପରେ, ପୁଣି ଭଗବାନଙ୍କୁ ସ୍ମରଣ କରି ମୁଁ ମୋର ଶୋଇଯାଏ। ଠିକ୍ ଅଛି ତ ଆଜିର ମାନେ ଆମର ଟାଇମ୍ ହେଇଗଲାଣି।
ହଁ ହଁ, ହଁ।